ହ୍ୟାଲୋ ହ୍ୟାଲୋ
କେମିଟ ଅଛ।
ହଁ ମୁଁ ହ୍ୟାଲୋ ଭଲ ଅଛି ତୁମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି ଆଉ କଣ ଚାଲିଛି ସବୁ?
ହଁ ଏଆଡ଼େ ଗଭର୍ଣ୍ମେଣ୍ଟ ଏକ୍ଜାମ ପାଇଁ ପଢାପଢି ଚାଲିଛି ଆଉ।
ହଁ, ମୋର ବି ସେ ସେମ୍ କଥା ପଢାପଢ଼ି ଚାଲିଛି।
ହ ହଁ ଠିକ ଅଛି।
ଆଉ କଣ କମ୍ପଟିଭ ଏକଜାମ ପାଁଇ ପ୍ରି
ହଁ ସେଟା ଚାଲିଛି ମୋର ଏବେ ଆ ଏବେ ଆଗ ଏଜାମ ଅଛି ନା ସେଟା ପଢାପଢି ଟିକ ଚାଲିଛି ଆଉ।
ଓହୋ ସବୁ ମାନେ ଚାଲିଛି ତ ଠିକ୍।
ହଁ ସବୁ ଠିକ୍ ଚାଲିଛି ଆଉ ତମର କେମତି କଣ ଚାଲିଛି ପଢା ପଢି?
ହଁ ମୋର ବି ସେୟଆ ହିଁ ଚାଲିଛି ମୁଁ ବି ସେଇ ସବୁ ତ ଓ ଡବଲ୍ ଏସି ଟ୍ରିପଲ୍ ଏସି ଏଗୁଡ଼ାକ ସବୁ ଏକ୍ଜାମ ଦେଉଛି ଆଉ ତ ହେଲେ ତମର କେମ ଏତି କଣ ସ୍କୋର ଭଲ ରହୁଛି ମାନେ
ହଁ ସ୍କୋର ହଁ ମୋକ ଟେଷ୍ଟ୍ ଗୋଏ ମାନେ ବେଶୀ ରହୁନି ଶହେରୁ ଷାଠିଏ ସତୁରୀ ଏମିତି ମାର୍କର ଆସୁଛି ମ୍ୟାଥ୍ ଆମର ଟେ ଭଲରେ ହଉନି। ଆଉ ସବୁଠିକେ ଭଲରେ ହେଇଥାଉଛି ଆଉ। ହୁଁ, ଆଉ ତମର କେମିତି କଣ ରହୁଛି ମାର୍କ?
ହଁ, ନାଇଁ ମୋର ତ ମାନେ ମ୍ୟାଥ ଆମର ନର୍ମାଲି ଭଲ ହୁଏ। ତ ସେଇଟା ଭଲ ରହୁଛି ଯେ, ଜିକେ ସେକ୍ସନ ଟିକେ ଟେ ଦୁର୍ବଳ ଆଉ। ସେଇ ଜିନିଷ ଟା ପୁଷ୍ଟପ୍ କରିବା ଟା ଟିକେ ମତେ ଘୋସାପାଠ ହୁଏନି। ତ ସେଇଟା ବକୁ ଚାଲିଛି ଆଉ।
ହଁ, ମୋର ବି ସେ ଯି ଏସ୍ ଟିକେ ହୁଏ, ଯେ ମ୍ୟାଥ୍ ଟିକେ ହୁଏନି ଟିକେ ଆଉ।
ଟକି ଆ ହଁ, ତ ସେଇ ଆଉ ମୋର ମୋର ମ୍ୟାଥ ହଉଛି ଜିକେ ହଉନି ତମର ମ୍ୟାଥ ହଉନି।
ସେଇଟା ହେ କ
ମାନେ ପଢାପଢି କୋଉଠି କଣ କରୁଛ?
କୋଉଠି ମାନେ କୋ ଆପରୁ ନା କଣ?
ହୁଁ ହଁ, ମାନେ ଯୋଉ ସବଜେକ୍ଟ ୱାଇଜ୍ କଉ ସାଇଟ୍ ଫଲୋ କରୁଛ? କଣ ସେଇଟା ପଚାରୁଛି ଆଉ?
ଅଁ ଓଡିଆ ଗ୍ରାମର ତ ଆମ ସେ ଯ ସାରସ୍ଵ ବୁକ୍ ନାହିଁ ସେଠୁ ମାନେ ପଢାପଢି ମାନେ କଥା ହଉଛି ଆଉ। ଜିଏସ୍ ପାଟ ତ ଆମ ପରର୍ମରେ ଏସ୍ସି ତାର କିଣିଛି ସେଇଟ ମ ମଧ୍ୟ ପଢ଼ାପଢ଼ି କଥା ହେଉଛି। ଆଉ ଇଂଲିଶ ର ଅମନ ସାର ବ୍ୟାଚ ର କିଣି ଦେଇଛି। ହଁ ତାଙ୍କର ମୁଁ କିଣି ଦେଇଛି ହଁ। ଆଉ ଅମର ସାରଙ୍କ ବ୍ୟାଚ ଗୋଟେ କିଣିଦେଇଛି ତାଙ୍କଠୁ ମାନେ ପଢାପଢି କରିଥାଉଛି। ଆଉ ମେ ଟିକେ ମୋର ହଉନି ଆଉ ସେଟା ପାଇଁ ଟିକେ ଏତେ ଗୁରୁତ୍ୱ ଦଉନି। ସେ ସେଟା ଟିକେ ଇଏ ରହିଯାଉଛି ଆଉ।
ଆଛା, ତ ଏଇ ଯୋଉ ହେଲେ ମ୍ୟାଥଜା ଦେଖ୍ ନ ମ୍ୟାଥ୍ ଭି ତ ମାନେ ଏସ୍
ଦେଖୁଛି ଯେ ଆଗରୁ ମାନେ କରୁଥିଲି ମ୍ୟାଥ ଟା। ଏବେ ଗୋଟେ ଇଚ୍ଛା ହଉନି ମାନେ କମାଇଁ କେଆଣି ମଥଟା କରିବା ପାଇଁ। ଆଉଥରେ ଷ୍ଟାର୍ଟ କରିବେ ଏବେ ଆଉ।
ମୋର ବି ତ ସେଇ ପଢ଼ାପଢ଼ି ଗୋଟେ କାଣ୍ଟିନ୍ୟୁ ଚାଲିଥିଲା ଚାଲିଥାଉଛି। ପୁଣି ଗୁଟେ ଘରେ କିଛି କାମ ପଡିଗଲା ବ୍ରେକ୍ ହେଇଯାଉଛି। ମାନେ ଏମି ଏତି ହିଁ ଚାଲୁଛି ବ୍ରେକ୍ ହେଇଯାଉଛି ଚାଲୁଛି ବ୍ରେକ୍ ହେଇଯାଉଛି ଏମିତି ହେଇକି ଚାଲିଛି। ଆଉ ଏକ୍ଜାମ ଟାଇମ୍ ଆସିଲା ବେ ଦୌଡ଼ିଲା ବେଳକୁ ପୁଣି ସେ ଦେହ ଖରାପ ହେଇଆଉ ଚି ଏମିତି ହେଇ ଯାଉ
ହୁଁ- ହୁଁ- ହୁଁ- ହୁଁ- ହୁଁ- ହଁ-ହଁ ଠିକ୍ ଅଛି।
ଆଉ ହେଲେ ତମକୁ କୋଉ ସବଜେକ୍ଟ ଟା ଭଲ ଲାଗେ?
ହଁ, ମତେ ଭଲ ଲାଗୁଛି ଓଡିଆ ଗ୍ରାମାର କୁ ଇଂଲିଶ ମତେ ବହୁତ ଭଲ ଲାଗୁଛି। ଆଉ ତମକୁ କୋଉଟା ଭଲ ଲାଗୁଛି?
ମୋତେ ମ୍ୟାଥ୍ ମୋର ମାନେ ମ୍ୟାଥ ରିଜୋନିଂ ଅଲ୍ ଟାଇମ ଫେବ୍ରେଟ। ଆଉ ତ ସେଇଟା ଚାଲିଛି।
ଆଉ ହେଲେ ତୁମେ ଏ ଯୋଉ ମୋକ୍ ଟେଷ୍ଟ ଦଉଛ।
ହଁ।
କୁଡ଼ି ଦଉଛ।
ଆଉ ମୁଁ ମୋଗ ତାକୁ ଯଣ ଟେକ୍ସଟ ବୁକ୍ ରୁ ଦଉଛି ମୋକ୍ ଟା।
ଓହୋ ହଁ ମୁଁ
ଟେଷ୍ଟ ଗୋଟେ ସେ କିଣି ଦେଇଛି ଗୋଟେ ଇଟା ମାନେ ଗୋଟେ ବ୍ୟାଚ ରେ କିଣି ଦେଇଛି। ସେ ବ୍ୟାଚ୍ ସବୁ ଟେଷ୍ଟ ସବୁ ଦଉଛି ଆଉ। ଆରେ ଅମିନ ଗୋଟେ ବ୍ୟାଚ୍ କିଣି ଦେଇଚି। ସବୁ ଟେଷ୍ଟ ପେପର ରୁ ଦଉଛି ମୋକ୍ ଟେଷ୍ଟ ଆଉ।
ହଁ ହଁ, ହେଲେ ଏ ଯେଉଁ କଣ ତ ଓ ତ୍ରିପଲ ଏସର ଜୋଡ଼ା ମାନେ ତୁମେ ଦବନି କେତେ? କେତେ ସାରା ଏକ୍ସାମ ମ ମାନେ ମୁଁ ଟିକେ ଓ ତ୍ରିପ ଓ ତ୍ରିପ ଲ ସ୍ସିର ଟିକେ ଏକ୍ଜାମ ଯାକ ଏତେ ଦେଇନି ତ କେମିତି କୋଶ୍ଚିନ୍ କେମିତି ଭଲ ଆସେ।
ଓ ତ୍ରିପଲେଶ୍ୱର ମାନେ ଦେଖ ସେମିତି କିଛି ମାନେ କିଛି କହିହବ ନାହିଁ ତାର ତମେ ନର୍ମାଲ ତାର ପଢିଲେ ହେଇଯିବ ଏତେ ତାର ମାନେ ତାର ଡିପ୍ ତାର ଏତେ କୋଶ୍ଚିନ୍ ଆସେନି ଆମେ ପୁର ପ୍ରଚାର ପଡ଼ିଲେ ହେଇ ହେଇଯିବ ଆଉ। ହଁ ଆଉ ଓ ଡବ୍ଲୁସି କଣ ଟିକେ ହଁ କୁହ କରେଟ ସେତେ ମାନେ ସେରା କୋଶ୍ଚନ୍ ଆସେନି ମାନେ ନର୍ମାଲ ପାଞ୍ଚ ଦଶଟା ଏମିତି କଣ କୋଶ୍ଚନ୍ ଆସେ ନହେଲେ ବେ ସୋ ଭିତରୁ ଆସିନି କୋଶ୍ଚିନ୍ ଜାଗ ହୁଁ। ଆଉ ଚଳିଯିବ ତ ଯଦି ଇଚ୍ଛା ହଉ ଯଦି ପଢିବ କାହିଁ ସ୍କିପ୍ କରିବ ଯେ ପଢିଲେ ଭଲ ଆଉ ପଢିପାରିଲେ ଭଲ ନହେଲେ ତସାର ଛାଡିଲେ ବି ଚଳିଯିବ ଆଉ।
ହେଲେ ବି କରେଣ୍ଟଏଫେୟାର ଟା ମାନେ କେତେ କଣ କୋଉ ମାସର ଆସେ ମାନେ ଯେବେ ପରୀକ୍ଷା
ଆ ପାଖାପାଖି ଓ ତ୍ରିପଲ ଏଶୀ ର ସେ ଛଅ ମାସ ଭିତରେକା ଆସେ। ହେଲା ସେ ଭିତରେ ପଢାପଢି କରିଲେ ସବୁ ହେଇଯିବ ସମାନେ କଭର ହେଇଯିବ ଛ ମାସ ଭିତରେ ସବୁ ପଢିଲେ କଭର ହେଇଯିବ ଆଉ।
ଓ ହଁ ହଁ ହେଲେ ଏବେ ତମର ଆଗକୁ କୋ ଏକ୍ଜାମ ଅଛି?
ଆଗକୁ ମୋର ଆର ଏ ପ ର ଏକ୍ସାମ ଅଛି ଆର ମାସରେ। ସରି ସରି ଆର ମାସରେ ନାଇଁ ଦଶରେ ମୋର ଏକଜାମ ଅଛି।
ଓ ଏଇ ଏଇ ମାସରେ ଅଛି।
ଆସୁ ଦଶର ମୋର ଏକ୍ଜାମ ଅଛି।
ହଁ ହଁ ହ ଆଚ୍ଛା। ମୋର ତ ମାନେ ସେ ଅ ହଁ ସେଇ ମାନେ କଣ ତ ଟିକେ ଝିଅମାନଙ୍କୁ ନିଜ ଲୋକ ସକା ଟିଆରିଆରେ ଦଉଛନ୍ତି ପୁଅ ମାନଙ୍କର କୋଉଠି ପକେଇ ଦଉଛନ୍ତି।
ପ ପକଉଛନ୍ତି ଆଉ ହଁ ସେଇଟାଉ କଣ କରିପାରିବା ଆଉ।
ହେଲେ ଖାଲି ସେ ଓ ତ୍ରିପଲରେ ସେଇଟା ଦଉ ଆଜ୍ଞା ଆଉ।
ନାଇଁ ନାଇଁ ଓ ତିରପୋଲ ପୋଲିସ ହଉଛି ଓଡିଶା ପୋଲିସ ବି ମାନେ ଆପ୍ କଥା ହଉଛି। ମ ମୋର ମେନ୍ ହେଲା ଓଡିଶା ପୋଲିସ ଟା ଏଇଗୁଟା ଖାଲି ମାନେ ସାଇ ଦଉଛି ଖାଲି ଏଜ ଯାକ ବଟ୍ ମୋର ମ ମାନେ ଓଡିଶା ପୋଲିସ ମୋର।
ଅ ମାନେ ସେଇଟା ହଉଛି ତମର
ସେଇଟା ମୋର ମେନ୍ ମୋର ଦ ଯାଉଉଟା ହଁ।
ହଉ କେମିତି ହେଇଯା ମତେ ମୋର ତ ମାନେ ମୋତେ ଆକ୍ଚୁଆଲି ବହୁତ ଇଚ୍ଛା ଥିଲା ସିଜିଏଲଟା କେମିତି
ସିଜଲ ହଁ ହଁ ହଁ ହଁ।
ତ ସେଇଟା ଟିକେ ହେଲାନି ତ ମନ ଦୁଃଖ। କହିଯାଇଛି ଆଉ ହଁ ତ ହେଲେ ଏବେ ତ ଆଉ ସେଇଟା ସରିଗଲାଣି ବାକି ଆଗକୁ ମୁଁ ତ ସେ ଓ ତ୍ରିପଲ୍ ଏସ୍ସିର ଏ ସତ କହିବାକୁ ଗଲେ ବହୁ ଗୋଟେ ହିଁ ଏକ୍ଜାମ ଦେଇଛି ମୁଁ ଆଉ ସେଟା ଆପ୍ଲାଏ ହିଁ କେବେ କରେନି ଆଉ ତ ଏମିତି ଓ ପି ଏସ୍ ସି ଆଉ ଓ୍ରିପ ଓ ଡବଲ୍ ଏସ୍ ସିଟା ହିଁ ପକାଏ। ଆଉ ଏବେ ତ ଆଗକୁ ପୁଣି ଏସବୁ ବାହାରିବାର ଅଛି। ଶୁଣିବା ପାଈଁ ମିଳୁଛି ଯାହା, ତା ପାଇଁ ଚାଲଚି ପଢାପଢି ଦେଖ ଦେଖାଯାଉ ଆଉ ତ ଏବେ ଯୋଉଁ ହାୟ କମ୍ପିଟିସନ୍ ହେଲାଣି। ତ ସେଇଟା ପୁଣି କ୍ଲିଅର ହେବାଟା ବି ମୁସ୍କିଲ୍ ମାନେ ବହୁତ
ହୁଁ ହୁଁ ହୁଁ ଆଗୁ ଆଗୁ ତ ପିଲାମାନେ ବହୁତ ସବୁ ଆସିଲେଣି ନା ଯେ ତ ଏବେଠୁ ଜବ କରିଦେଲେ ଭଲ ଆଉ। କେଉଁ ମାନେ ବହୁତଥିଲା ଆସିଲାଣି ଏବେ ତା ପାଇଁ ଏବେ ବର୍ଷତ ଜବ୍ଟା ହେଇଗଲେ ଭଲ ଆଉ।
ହଁ ସେଇଆ। ମୋର ମାନେ ମେନ୍ କଣ ହେଉଛି କହିଲେ ମୋ ମାନେ ଓ ଏମିତି ତ ପଢ଼ିଲାଣି ପ ଲାଗୁଛି ହଁ। ସବୁ ହେଇଯାଉଚି ସବୁ, ହଁ ତ ସେମିତି ଲାଗୁଚି ହେଲେ ଏକ୍ସଜାମ୍ ଟାଇମ୍ ରେ କଣ ହୋଉଚି ଯେ, ମାନେ ମୁଁ ନାମ୍ ସେ ଯୋଉଟା ଜି ଜିକେ ପାର୍ଟରେ ବୋହୁତ୍ କନଫ୍ୟୁଜନ୍ ରୋହୁଛି, ଯେ ହୁଁ-ଅଁ-ସେ ବ-ଏ-ଏ-ଏବେ ମୁଁ ଏମିତି ପଢ଼ିଲି ସପୋଜ୍, ଏବେ ଜୋଗ୍ରାଫିଟା ପଢ଼ିଲି ଏ-ଏ-ଜୋଗ୍ରାଫିର କିଛିଟା କୋଶ୍ଚେନ୍ କରିଦେବି ନା, ତ କୋ କୋଶ୍ଚେନ୍ କଲା ବେଳେ ଲାଗ ଗୁଜି ହଁ ହେଇଯାଉଚି ସବୁ, ମାନେ-ଉଁ-ଗୋଟେ ସବ୍-ଉଁ-ଗୋଟେ ଚ୍ୟପଟର୍ ସପୋଜ୍ ମୁଁ କମ୍ପ୍ଲିଟ କଲି ତ ତାରୁ କିଛିଟା ହେଁ-ଏମିତି ଗୁଗୁଲ୍ ରେ କାଢ଼ିକି-ଏ-ଅଁ-କୋଶ୍ଚେନ୍ ପ୍ୟକେଜ କଲେ ତ ସେଇଟା ଦଶ୍ଟାରୁ ଯାହା ହେଲେ ବି ସାତଟା ଆଠଟା ଠିକ୍ ହେଇଯିବ, କିନ୍ତୁ ସେଇ କୋଶ୍ଚେନ୍ ଯେତେବେଳେ ଏକ୍ଜାମ୍ ରେ ପଡ଼ିିଥିବ ସେଇଟି ମୁଁ କନଫ୍ୟୁ୍ଜ ହେଇଯାଏ। ଯେ ଏଇଟା ହବ, କି ସେଟା ହବ ମାନେ ଏଭଳିଆ, ଆଉ ତାପରେ ଏକ୍ଜାମ୍ ରେ। ତ ଜାଣିଚ ଆଉ, ଅପ୍ସନ୍ ଗୁଡ଼ାକ ସବୁ କ୍ଲୋଜ୍, କ୍ଲୋଜ୍ ଅପ୍ସନ୍ ଦେଇଥିବ। ତ ସେଇଟା ହିଁ ପ୍ରବ୍ଲେମ୍ ହୁଏ ଆଉ ତ ଏ। ଏଥିପାଇଁ ବୋଲିକିନା ବ୍ରେକ୍ ହୋଉଛି ବାକି ସେଇଟା କଣ ହୋଉଛି କି? ମୁଁ ଏଟି ଘରେ ମାନେ ଘରେ ରୋହୁଛି ତ ଘର। କାମ ଏମିତି ଇଆଡୁ ସିଆଡୁ ହେଇକି ଟିକେ ମାନେ ସେଇଥି। ଏହି ମୁଁ ବିଜି ରହିଯାଉଚି ଆଉ ତ ପଢ଼ାପଢ଼ିକୁ ବେଶୀ। ଟାଇମ୍ ଦେଇ ହୋଉନେଇଁ ଆଉ ଏକ୍ଜାମ୍ ଟାଇମ୍। ଗୋଟେ ବୁରା ତାହା ସେ ସମୟରେ ଜୋରସୋର୍ ପଢ଼ିଲା ବେଳେ ଠିକ ଏକ୍ଜାମ୍। ସମୟ ହେଲା ବେଳୁକୁ ଦେହ ଖରାପ ହେଇଯାଉଛି ମାନେ ସେ ବଡ଼ି ଆଉ ସପୋର୍ଟ କରୁନେଇଁ ତ। ଏଇସବୁ ପ୍ରବ୍ଲେମ୍ ଗୁଡ଼ାକ ହୋଉଚି। ସେଠି ଏବେମାନେ ସିଜିନ୍ ତ ଗଲା ତାପରେ। ଓପିଏସି ପାଇଁ ଠିକ୍ ପଢ଼ାପଢ଼ି ଟା ଚାଲିଥିଲା। ପୁଣି ବାବାଙ୍କର ଦେହ ଖରାପ୍ ହେଲା, ତ-ଅ-ସେଇଥିରେ। ତାଙ୍କର ଟ୍ରିଟମେଣ୍ଟ ଇଆଡେ। ସିଆଡେ ଏମିତି ହେଇକି ନା ସେଇ ସମୟ ସିଆଡେ ପୁଣି ପଳୋଉଚି। ଏମିତି ହିଁ ଚାଲିଛି ଆଉ।
ହଁ ହଁ।
ଆଉ ହେଲେ ବି ଚେଷ୍ଟା କରିବା ଏଇଥର ହିଁ କେମିତି କ୍ଲିଅର ହେଇଯାଅ ବୋଲି ଆଉ। ହଁ ପରା। ଏଁ ଦିନକୁ ଦିନ ଏଜ୍ ବି ବଢୁଚି କମ୍ପିଟିସନ୍ ବି ହାଏ ହୋଉଚି। ଆଉ ତ ଉମ୍। ମାନେ ହେ ଏମିତି ଲାଗୁଚି କିଏ ହେ ଯେମିତି ନିୁକମର୍ସ ସବୁ ଆସୁଚି। ଚନ୍ତି ଆଉ ଆମେ ପଛରେ ଏକା ପଡ଼ିଯାଉଛୁ ସେଇଭଳିଆ।
ସେଇ ଭଳିଆ ଲାଗୁଛି ଆଜ୍ଞା, ହଁ ଦେଖାଯାଉ କଣ ହୋଉଛି ମନେ। ତ ଆମ ହାତରେ କିଛିନା ଆମେ ଯାହା ସିନା ପଢାପଢି କରିବା ଚେଷ୍ଟା କରିବା ଦେ ଦେଖାଯାଉ ଆଗୁକୁ କଣ ହୋଉଚି କଣ ନାଇଁ ଆଉ।
ହଁ ଆ ମୋର ତ ଆଗ ମାନେ ଆଗ ହେଲେ କରେଣ୍ଟ ଏଫେୟାର୍। ଟା ବାଆ ମାନେ ହୋଉ ଥିଲା ଏବେ ତ ଏବେ। ତ ଧୀରେ ଧୀରେ ଲାଗୁଛି ଯେ, ମୁଁ କରେଣ୍ଟ ଏଫେୟାର୍ ପାର୍ଟରେ ବେଶୀ। ପ୍ରୋବ୍ଲେମ୍ ହୋଉଚି ପରା ମାନେ ଏତେ ମୁଁ କନଫ୍ୟୁଜନ୍ ହୋଉଚି ତାହିଁରେ ଆଉ। ତ ମା ମାନେ ସେଇଥିପାଇଁ ଭା - ଭା -ତାକୁ ହିଁ ବେଶୀ ଟାଇମ୍ ଦେବାକୁ ପଡ଼ିବ।
ଆଜ୍ଞା ଆଜ୍ଞା ହଁ।
ହୁଁ ଆଉ ତ ହେଲେ ଯାଅ ତମର ମାନେ ଭଲ ପୋଲିସ। ପାଇଁ ପ୍ରିପେୟାର୍ ହୋଉଚ ଆଉ ଜ।
ଥୁପରା ଏଥର ପୋଲିସ ପୋଷ୍ଟ ବାହାରିବ ଏବର୍ଷ ଭିତରେ ବାହାରିବ ଚାରି ହଜାର ଦୁଇ ଦୁଇଶହ କେତେରେ ପୋଷ୍ଟ। ଠୁ ଆସିବ ଓଡିଶା ପୋଲିସ ରେ, ସେଠୁ ଆମର କନ୍ଧମାଳ। ସେଠୁ ଆମର କନ୍ଧମାଳରେ ପାଖାପାଖି ଶଏଟା ଖଣ୍ଡେ ପୋଷ୍ଟ ଆସିବ ସେଇଟା ଏମିତି ପଢାପଢି ଟିକେ ମୋର ଚାଲିଛି ଆଉ।
ଆଚ୍ଛା ଆଚ୍ଛା ହଁ ତାହେଲେ ଭଲ ଭଲସେ ପଢ଼ାପଢ଼ି କର ଯେମିତି ମାନେ। କ୍ଲିୟର୍ ହେଇଯିବ ଆଉ ମୁଁ ବି ତ ସେଇଟା ଚେଷ୍ଟା କରୁଛି କାଇଁ ବ ଯେତେ ଶୀଘ୍। ଶୀଘ୍ର ଏଙ୍ଗେଜ୍ ହେଇଗଲେ ସେତେ ଭଲ ଫ୍ୟାମିଲି ବର୍ଡ଼ନ୍ ବି।
ହୁଁ ହୁଁ ହୁଁ ହୁଁ। ହୁଁ ହୁଁ ଡେରି ହେଲେ ଆହୁରି ଅସୁବିଧା ହେଗା ହଁ ଠିକ କଥା।
ଆଉ ତ ହେଲେ ଘରେତମର କିଛି ପ୍ରେସର ଦେଉଛନ୍ତି।
ଘରେ ତ ପ୍ରେସର କରୁଛନ୍ତି ଯେ ମୁଁ ଟିକେ ଘରେ କହିକି ମାନେ ଅଛି ଯେ ନାଇଁ ଏ ବର୍ଷ। ଯେିମିତି ହେଲେ ମାନେ ଓଡ଼ିଶା ପୋଲିସଟା ମୋର ଜବ୍ ହୋଇଯିବ ମୋ ଟିକେ ଟାଇମ୍ ଟିକେ ଦିଅ ମୋତେ ତ ଏତେ। ପ୍ରେସର୍ କର ନାହିଁ ସେଇଟା ଘରେ ଟିକେ କହିକି ଆସିଚି ମାନେ ଚାଲିଚି ଟିକେ ପଢ଼ା ପଢ଼ି ସେମିତି ଆଉ।
ହଁ ନାଇଁ ନାଇଁ କରନ୍ତୁ ସେ ମତେ ବି ତ ଘରେ ସେଆ କହୁଛନ୍ତି। କଣ ତୋର ଆଉ ଜବଫବ ହବନା ନାହିଁ କେତେ ଦିନ ପାଠ ପଢିବୁ ଏମିତି କୋହୁଚନ୍ତି।
ହଁ।
ଆଉ। ହଉ ଆ ଚେଷ୍ଟା କରିବା କେମିତି ଜବ ହେଇଯାଉ ହ ହଁ ସମସ୍ତେ ହଁ ସେଇଟା ହେଇଗଲେ। ଵି ମାନେ ଯାହା ଫ୍ୟାମିଲି ପାଇଁ ଗୋଟେ ଫ୍ୟାମିଲି ପାଇଁ ଗୋଟେ ଫାଇନାନ୍ସିଆଲ୍ ସପୋର୍ଟ ହେଇଯିବ ନା।
ହଁ ସେଇଟା ଆଜ୍ଞା ସେଇଟା ତ ମେନ୍ ଗୋଲ ଆମର।
ହଉ ଆଉ ହଉ ଠିକ୍ ଅଛି ଆଉ ବହୁତ୍ ଭଲ ଲାଗିଲା କ୍ କଥା ହୋଇକି ହଉ ରହୁଚି ଆ ହଉଉ ହଁ ବାଏ।